ଠିକ୍ ଅ ବଛି ହ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ ଆ ସାର୍ ନମସ୍କାର ଜୟ ଜଗନ୍ନାଥ
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ଭଲ ଅଛନ୍ତି
ହଁ ଭଲ ଅଛନ୍ତି ଆପଣ?
ହଁ ଆଜ୍ଞା ବହୁତ ଭଲ ଅଛି।
ଓହୋ କଣ କରୁଥିଲି?
ନାଇଁ ଆଜ୍ଞା ଏଇ ଟିକେ ବସିକି ଟିଭି ଦେଖୁଥିଲି ବର୍ଷା ତ ହଉ ଛି ସକାଳେ ଏ ପର୍ଯ୍ୟନ୍ତ ବର୍ଷା ଛାଡୁନି
ଓହୋ ଆମ ଏପଟେ ତ ଛାଡିଛି ହଁ ଏଇଟା ଶା ହଁ ଛାଡି ଯାଇଛି ସକାଳୁ ଟିକେ ଟିକେ ହଉଥିଲା ଏବେ ଛାଡିକି ଟିକେ ଖରା କରିଛି। ଏବେ ପୁଣି ଘଡଘଡି ଷ୍ଟାର୍ଟ ହଉଛି ଏ
ଏପଟେ ଆକଚୁଆଲି ଘଡଘଡି ହଉନି କିନ୍ତୁ ବର୍ଷା ତ ଏପର୍ଯ୍ୟନ୍ତ ଛାଡୁନାହିଁ ଜମା ବାହାରକୁ ବି ଟିକେ ଯାଇ ହଉନି ଆଉ ଖାଇ ପିଇକି ଘରେ ବସିଛୁ ଟିଭି ଦେଖୁଛୁ ଆଉ କଣ କରିବୁ ଫିଲ୍ମ ବସିକି ଦେଖୁଛୁ ଟିଭିରେ
ଓହୋ ହଁ ଉତୁ ଭଲ ଆଉ ବାହାରକୁ ତ ବାହାରି ହବନି ନା ବର୍ଷାରେ ତ ଘରେ ତା ମାନେ ଦେଖିବା କଥା ଆଉ
ହଁ କଣ କରିବା ବର୍ଷା ଛାଡୁନାହିଁ ତ ଲଘୁଚାପ ହେଇଯାଇଛି ଲୋ ପ୍ରେସର ଆଉ ସେଥିପାଇଁ ବର୍ଷା ଛାଡୁନି ବାହାରକୁ ଯାଇହଉନି କୁଆଡେ
ହଁ ଆମ ଏପଟେ ତ ଆମ ଏପଟେରେ ନା ଆମ ଏରିଆ ରେ ତାମାନେ ରେଡ ଆଲର୍ଟ ଜାରି ରହି ଚି। କିନ୍ତୁ ଭାଗ୍ୟ ଅବସତଃ ସକାଳେ ଟିକେ ବର୍ଷା ହେଲାଣି ଟିକେ ଥମିଥିଲା ଏବେ ଯାଇକି କି କଳ ମେଘ ହେଇ ହେଇକି ବର୍ଷା ବୋଧେ ହେବ ଏବେ ଷ୍ଟାର୍ଟ ହେବ ଯାହା ଜଣା ପଡୁଛି।
ତାଲେ ଆମ ଏପଟ ବୋଧେ ଛାଡିଲେ ଆପଣ
ଭଲ ନୁହଁ।
ନା ସ ସେ ବି ଠିକ୍ କରିଚି। ବେଶୀ ବର୍ଷା ହେଲେ ବି ଠିକ ନୁହେଁ ଆଉ ଯେତିକି ବର୍ଷା ହଉଚି ଭଲ କାହିଁକି ନା ବର୍ତ୍ତମାନ ଜମିରେ ପାଣି ହେଇଗଲେ ଟିକେ ଚାଷବାସ ପାଇଁ ଭଲ ଲାଗିବ। ଲୋକମାନେ ବହୁତ ଧାନ ଫାନ ଲଗେଇଚନ୍ତି ଆଉ ଫସଲ କରୁଚନ୍ତି ଆଉ ପାଣି ବି ନିହାତି ଦରକାର। ଆଉକିନ୍ତୁ ଏଇଆ ଅଧିକା ଯଦି ବର୍ଷା ହେଇଗଲା ପୁଣି ବନ୍ୟା ପରିସ୍ଥିତି ପଳେଇ ଆସିବ।
ହଁ ସେମିତି ହଁ ବେଶୀ ବେଶୀ ବର୍ଷା ହେଲେ ବି ଭଲ ନୁହଁ କି କମ ବର୍ଷା ହେଲେ ବି ଭଲ ନୁହଁ।
ନାଇଁ ନାଇଁ ଆଉ ଯଦି ଆମେ ବର୍ଷା ଆଜ୍ଞା।
ମୁଁ ନା ଗୋଟେ ନ୍ୟୁଜ ଶୁଣିଥିଲି ଯେ ଆଉ ଦୁଇ ତିନି ବର୍ଷ ପରେ ତାମାନେ ଖରା ବର୍ଷା ଶୀତରେ ଖାଲି ତାମାନୋନେ ଗରମ ହିଁ ଗରମ ହେବ। ଆଉ ସେମିତି ବର୍ଷା ଯଦି ହେବ ତ ଦିଇ ଚାରି ଦିନ ପ୍ରବଳ ବର୍ଷିବ ଆଉ ଥଣ୍ଡା ମାସରେ ମୋଟେ ଶୀତ ହେବନି ସେମିତି ଶୁଣିଥିଲି ନ୍ୟୁଜ ରେ।
ହଁ ସେମିତି ବି ହେଇଯାଇପାରେ ବର୍ତ୍ତମାନ କ୍ଲାଇମେଟ ବହୁତ ଚେଞ୍ଜ ଚାଞ୍ଜ ହଉଚି। ପାଣିପାଗ ତ ଯୋଉ ଭଳିଆ ହେଲାଣି ଆଉ ଲୋକ ମାନେ ତ ବଛବତ୍ର ଲଗୋଉ ନାହାନ୍ତି ଆ ଆପଣଙ୍କୁ ମୁଁ ଅନୁରୋଧ କରିବି ଆପଣ ଗୋଟେ ଗଛ ଲଗେଇବା ପାଇଁ। ପରିବେଶକୁ
ଆଛା
ସନ୍ତୁଳିତ ରଖିବା ପାଇଁ ନିଶ୍ଚିନ୍ତ ଗୋଟେ ଗଛ ଆପଣ ଯେମିତି ହେଲେ ଲଗାନ୍ତୁ।
ସେ ଲୋକମାନଙ୍କ ପାଇଁ ହିଁ ତାମାନେ ସମସ୍ତୋନେ ସଫଳରେ ହେବେ ଏଇଟା। ସେମାନେ ସବୁ ଗଛ ସବୁ କାଟି ଦଉଚନ୍ତି
ହଁ ନିଶ୍ଚିନ୍ତ ଆଜିକାଲି ଲ ଗଛ ଲଗେଇବା ବହୁତ ଲୋକଙ୍କ କାଟିବା ଲୋକ ଅଧିକା।
ହଁ ଆଉ ଏବେ ତ ଆଜିକାଲି ଯୋଉ ଆମ ଆମ ଆଡେ ନା ରାସ୍ତା ରେ ରାସ୍ତାର ଦୁଇ ପାଖରେ ନା ବହୁତ ଗଛ ଥିଲା। ପୁରା ଖରା କଲେ ବି ଜଣା ପଡୁନଥିଲେ କି ଖରା ହଉଚି ତ ଛାଇଁ ବି ଟିକେ ହଉଥିଲା। କିନ୍ତୁ ଏବେ ନା ସେଟା କାଟିକି ସବୁ ଦୋକାନ ବଜାର ର ଏ ପଟୁ ପୁର ସେ ଲାଷ୍ଟ ବହୁତୁ ପୁରା ଦୋକାନ ବଜାର ହେଲାଣି ଆଉ ଏବେ ଖରାରେ ଗଲେ ବି ନା ଆଉ ଗୋଟିଏ ବି ଛାଇଁ ର ଜାଗା ନାଇଁ। ରହିବାକୁ ତା ମାନେ ଏତେ ତମେ ସବୁ କାଟି ସାଇଲେଣି।
ଆକଚୁଆଲି ରାସ୍ତା ସାଇଟରେ ଗଛ କାଟିବା କଥା ନୁହେଁ, ତଥାପି କାଇଁକିନା ଯୋଉମାନେ ଯାଉଚନ୍ତି ରାସ୍ତାରେ ପାରି ହଉଚନ୍ତି ସେମାନେ ବି ଗଛ ତଳେ ଆଶ୍ରୟ ନେବା ପାଇଁ ଚାହିଁବେ ନା। ତ ସେମାନେ ପୁଣି କଣ କରିବେ, କଣ କରିବେ ଆଉ କ ଏଇଟା ଆକ୍ଚୁଲି ଗର୍ମେଣ୍ଟ କିଛି ରୁଲ କରିବା କଥା ଯେ ନାଇଁ ଗଛ ରହିଆ ଦକାର ରାସ୍ତା କଡରେ।
ଆପେ ଆପେ ହଁ। ଆଉ ଆଉ ଲୋକ ମାନେ କଣ ସେ ଜୀବଜନ୍ତୁ ବି ତା ମାନେ ମାରି ବସିଲେଣିି ନା। ଶିକାର କରୁଚନ୍ତି ଆଉ ସେ ଯୋଉ କଣ କି ଯୋଉ ବାଘର ନ ଖ ତାପରେ ହାତୀ ଦାନ୍ତ ତାରେ ବାଘର ଯୋଉ ସୁ ତାର ସି ସେଥିରେ ବି ତା ମାନେ ବହୁତ୍ ଏଇଟା କଣ ତିଆରି ହଉଛି। ମାନେ ଘରର ହଉ କି ସବୁ ତ ସେଥିପାଇଁ ବି ତା ମାନେ ଆଉ ଏନଭାରମେଣ୍ଟ୍ ଆଉ ଠିକ୍ ରହୁନି
ଆଜ୍ଞା ଆଜ୍ଞା ହଁ ନିଶ୍ଚିନ୍ତ।
ଆଉ ଦେଖିବେ ନା ଏବେ ତା ଏବେ ନା ଥ ଥଣ୍ଡା ବି ତାମାନେ ଆଉ ବେଶୀ ହୁଅନି। ହଉନି ଆମ ତା ମାନେ ଆଗରୁ କଣ ଥିଲା କି ଦଶହରା ମାସ ଆସିଗଲେ ତମକୁ ସ୍ଵେଟର୍ ପିନ୍ଧିବାକୁ ପଡୁଥିଲା କିନ୍ତୁ ଏବେ କଣ ଜାନୁଆରୀ ମାସ ପର୍ଯ୍ୟନ୍ତ ବି ତାମାନେ ଟିକେ ଟିକେ ଥଣ୍ଡା ଆଉ ସ୍ଵେଟର୍ ତା ମାନେ ପିନ୍ଧିବାକୁ ବି ପଡୁନି ବେଶୀ ହେଲେ ତା ମାନେ ପିନ୍ଧିବେ ନହେଲେ ସେଟାକୁ ବି ପଡୁନାହିଁ ଜାନୁଆରୀ ତ
ଏ ଆମର ପାଣି ପାଣିପାଗ ଚେଞ୍ଜ ପାଇଁ ଆମ ମଣିଷ ହିଁ ଦାୟୀ ଆଜ୍ଞା। କାଇଁ ନା ଆମେ ମାନେ ହିଁ ଇ ପାଣିପାଗକୁ ଆମେ ହିଁ ଇଏ କରୁଚେ ଜାଣିଶୁଣିକି।
ହୁଁ। ଆଉ ଏବେ ନା ଏବେ ଆମେ ମାନେ ଟିକେ ତା ମାନେ ଦେଖି ପାରୁଚୁ ଗଛଲତା ସବୁ ଯାହା ବି କିନ୍ତୁ ଆମର ଯୋଉ ଅ ଜେନେରେସନ୍ ଯୋଉ ଆସିବେ
ଆଜ୍ଞା।
ସେମାନଙ୍କୁ ଏସବୁ ଗୋଟେ ତା ମାନେ ପର୍ଯ୍ୟଟକସ୍ଥଳୀ ତାମାନେ ଲାଗିବ ସେମାନେ ଏସବୁ ପାଇବେନି ଖାଲି ତ ସବୁଆଡ଼େ ତ ଯୋଉ ପକ୍କା ଘର ବିଲଡିଙ୍ଗ୍ ସବୁ ସେଟା ସବୁ ରହିବ ନା।
ହଁ ହଁ ନିଶ୍ଚିନ୍ତ ଆଜ୍ଞା ଏବେ ତ ଯା ହେଲାଣି ସବୁଆଡ଼େ କେବଳ ଘର ହିଁ ଘର।
ହଁ ଆଉ ସେମାନେ ଏଇ ସବୁ ତମେ ତାଙ୍କୁ ଗୋଟେ ସ୍ୱପ୍ନ ଭଳିଆ ଲାଗିବ ଯା ତାର ଯୋଉ ଦୁଇ ଅ ଦୁଇ ତିନି ପିଢ଼ି ପରେ ଯୋଉ ତା ମାନେ ଯେମିତି ହେବ ଆମ ପୃଥିବୀ ଟା ସେମାନଙ୍କ ଗଛଲତା ସେମାନେ ଆଉ ପାଇବେନି ଆଉ। ଯେମିତି ବର୍ତ୍ତମାନ ଯେମି ଆମେ ଯୋଉ ଦେଓମା ଆପଣ ଯାଇଛନ୍ତି କୋରାପୁଟ? ଦେଓମାଳି ଯାଇଛନ୍ତି?
ହଁ ତ ସେଠି ସେଇଠା ତା ମାନେ ସିଏ ଏ ବହୁତ୍ ଗଛଲତା ଅଛନ୍ତି‌ ଆମକୁ ଏବେ ତମେ ଯିବା ପାଇଁ ଆମକୁ ଇଭଲ୍ ଲାଗୁଛି। ଥଣ୍ଡା ଜାଗା ବି।
ଆଜ୍ଞା ହଁ ସେ ବହୁତ୍ ଥଣ୍ଡା ଜାଗା ବହୁତ ଥଣ୍ଡା ଜାଗା, ଉଞ୍ଚ ଜାଗା, ପାହାଡ଼ ଅଞ୍ଚଳ ଗଛ, ଜଙ୍ଗଲ ସେ ଏପଟେ ବି ଜଙ୍ଗଳ ବି ପ୍ରବଳ।
ହୁଁ। ମୁଁ ତ ଯାଇନି ବାକି ମୁଁ ଦେଖିଛି ତା ଫଟୋ ଭିଡ଼ିଓ ସବୁ ଦେଖି
ଦେଓମାଳି ପୁରା ଉପରକୁ ଯାଇଛି ସେ ପାହାଡ଼ ଉପରକୁ।
ଉପରକୁ
ପୂରା ଉପରକୁ ଯାଇଛି।
କେତେ ଫୁଟ୍ ଥିବ ତାମାନେ ଆମର ଏ
ଇଏ ମାକ୍ସିମମ୍ ତଳୁ ବୋଧେ ହଜାର କି ବାରଶହ ଫୁଟ୍ ଥିବ। କି ଆହୁରି ନା
ପୂରା ସେଠି ତ ବହୁତ୍ ଥଣ୍ଡା ବି ଲାଗୁଥିବ ନା।
ହଁ ଆମର ବି ଥଣ୍ଡା ଦିନେ ଯାଇନଥିଲୁ ଟିକେ ସେ ଯେ ଫେବୃୟାରୀ ମାସ ଆଡ଼କୁ ଜାନୁଆରୀ କି ଫେବୃୟାରୀ ମାସ ଆଡ଼କୁ ଯାଇଥିଲୁ।
ଜାନୁଆରୀ ଫେବୃ ହଁ ତ ସେଟା ତ ଭଲ ମାସ ନା। ତାମାନେ ବେଶୀ ଥଣ୍ଡା ବି ଟିକେ ସରିି ଆସୁଥିବ। ଆଉ ଟିକେ ଗରମ ଗରମ ବି ହଉଥିବ।
ହଁ ହଁ ହଁ ସେଇ ଟାଇମ୍ ରେ ଆମେ ଯାଇଥିଲୁ। ସେପଟେ ବି ଆହୁରି ବହୁତ ବଢିଆ ବଢିଆ ବି ସବୁ ପ୍ଲେସ ଅଛି ଦେଖିବା ପାଇଁ।
ହଁ ଆଉ ବହୁତ ବଡ ବଡ ଗଛ ବି ନା ବଡ ବଡ ଗଛ ବି ତାମାନେ ଅଛି।
ଆଜ୍ଞା ଆଜ୍ଞା ହଁ ବହୁତ ବଡ ବଡ ଗଛ ଅଛି।
ହୁଁ
ବଡ ବଡ ଗଛ ଅଛି ଆଉ ୱାଟର ଫଲ ବି ଅଛି ପାଣି ଝରଣା।
ସେଇଟା ଗୋଟେ ତମର ଭଲ ଜାଗା ଦେଉମାଲି ଟା।
ବହୁତ ବଢିଆ ଜାଗା କୋରାପୁଟ ଅଞ୍ଚଳ। ଦେଓମାଳି ବହୁତ ବଢିଆ ଜାଗା ସେଇଟା ପିକନିକ ସ୍ପଟ ବି ସେଇଟା।
ହଁ ମୋର ବି ଯିବାର ପ୍ଲାନ୍ ଅଛି ବାକି ଏଇଯାଏଁ ହେଇନି।
ଆଚ୍ଛା।
ଯେବେ ହେବ ଯିବା ଆଉ, ଆଉ ସେଠୀରେ କଣ ଦୋକାନ ବଜାର ଅଛି ଯୋଉ ତମର ହୋଟେଲ ଖାଇବା ପିଇବା ପାଇଁ ବ୍ୟବସ୍ଥା ଅଛି।
ହଁ ଅଛି, ତାର ଉପରେ ଅଛି ସବୁ ଛୋଟ ଛୋଟ ଝୁମ୍ପୁଡି ହୋଟେଲ ଟାଇପ୍ ର। ସବୁ ସ୍ନାକ୍ସ ଆଇଟମ ବିସ୍କୁଟ ପାଣି ବୋତଲ ସବୁ ବିକ୍ରି କରୁଛନ୍ତି। ସିଏ ପ୍ରାଇସ୍ ଟିକ ଅ ପଇସା ଟିକେ ଅଧିକା ସେପଟେ ଉପରେ। ବାକି ସେମାନେ କଣ ତଳୁ ସବୁ ଜିନିଷ ନେଇକି ସେ ଫିଟ୍ କରନ୍ତି ନା।
ହଁ।
ଅସୁବିଧା ହେଲେ ଯ ପଇସାଟି
ସେଥିପାଇଁ ତାଙ୍କର ଟିକେ ଫିସ୍ ନଉଥିବେ ଆଉ।
ହଁ କାହିଁନା ସେ ତଳୁ ଏତେ ଦୂର ନେଇକି ଯାଉଥିବେ।
ହୁଁ ତଳେ ବି ଦୋକାନ ଅ ତଳେ ବି ଦୋକାନ ଅଛି କି ଖାଲି ଉ
ତଳେ ତଳେ ତଳେ ଦୋକାନ ନାହିଁ କିଛି।
ଅହୋ।
ତଳେ କେବଳ ବସ୍ତି ଗୋଟେ ଗାଁ ଅଛି। ଆଉ ତଳେ ବେଶି ନାହିଁ ସବୁ ଉପରେ ହିଁ ଅଛି। କାରଣ ଉପରେ ସବୁ ପିକ୍ ପିକନିକ୍ ପିକନିକ୍ ସ୍ପଟ ଯେହେ ତୁ ସବୁ ଟୁରିଷ୍ଟ ମାନେ ସବୁ ଯାତ୍ରୀ ମାନେ ସବୁ ଯାଆନ୍ତି ଉ ପୁରୁକୁ ଆଉ ସେଠ ଠି ମଧ୍ୟ ରହିବା ପାଇଁ ମଧ୍ୟ ସୁବିଧା ହେଇଛି ସବୁ ଟେଣ୍ଟ ବାଡ଼ା ହେଇଛି। ସେ ଟେଣ୍ଡରେ ବି ସବୁ ଯେ ଆଗୁଆ ରିଜରଭସନ କରିକି। ରହିବାକୁ ପଡିବ ସେଠି ଯିଏ ଯୋଉମାନେ ରହିବାକୁ ଚାହାନ୍ତି। ଫ୍ୟାମିଲି ଯିବେ। ସେଠି ରହିବା ପାଇଁ ସୁବିଧା ଅଛି।
ହଁ କେତେ ପ୍ରାଇସ୍ ତା ମାନେ ନି
ଇଏ ବହୁତ ପଇସା ଦେଲେ ବି ଗୋଟେ ଗୋଟେ ଟେଣ୍ଡରେ। ତିନି ଚାରି ଜଣ ରହିଲେ ମ୍ୟାକ୍ସିମମ୍ ପାଞ୍ଚ ଛଅ ହଜାର କି ସାତ ହଜାର ଟଙ୍କା ପଡିବ। କି ଅଧିକା ହେଇଯାଇ ପାରେ ଗୋଟେ ରାତି କି।
ଆଚ୍ଛା ଗୋଟିଏ ରାତି ହଁ।
ହୁଁ ସେଥିରେ ଆପଣଙ୍କୁ ସେ ଖାଇବା ପିଇବା ସବୁ ଦିଅନ୍ତି ସେମାନେ।
ଆଚ୍ଛା ସବୁ ଦିଅନ୍ତି ଓ ଆଚ୍ଛା ବି ସେ ମାନେ ଜଣଙ୍କ ପିଛା ଛଅ ହଜାର।
ହଁ ମାନେ ଦି ତିନି ଜଣ ଯଦି ଗୋଟ ଗୋଟେ। ଗୋଟେ ଟ୍ରେଣ୍ଡ ରେ ଦି ତିନି ଜଣ ରହିବ। ପାରିବେ।
ହଁ ତ ତାମାନେ ସେମାନେ ଦେବେ ଛଅ ହଜାରେ ତମର ଜଣଙ୍କ ପିଛା ପଡିବ ଦୁଇ ଦି ହଜାର୍।
ହଁ ଯ ଦି ନିଜ ଫ୍ୟାମିଲି ଯାଇଥିବେ କି ନିଜ ଯାଇଥିବେ ଜଣେ ଦି ତିନି ହଜାର୍ ପଡିବ ଏମ୍ତି।
ହଁ-ହଁ-ହଁ।
ରାତି ବହୁତ୍ ବଢିଆ ଲାଗିବ, କଇଁନା ସେ ବହୁତ୍ ବଢିଆ ଜାଗା ସେଇଟା। ସେଇଟା ଶୀତ ଦିନେ ଗଲେ ପୁରା ଲାଗିବ ଜେମ୍ତି ଆପଣ ମୁଁ ମାନେ ଆକାଶକୁ ଛୁଇଁଲା ଭଳିଆ ଲାଗିବ, ମାନେ ଏତେ ସ୍ନୋ ଫଲ୍ ବି ହଉଚି।
ହୁଁ ବହୁତ୍ ଭଲ୍ ଦେଖା ଆ ସେ ଫଲ୍ ବି ହୁଏ?
ହଁ। ଯଦି ଡିସେମ୍ବର ମାସେରେ ପଳେଇବେ ସ୍ନୋ ଫଲ୍ ହଉଚି। ବହୁତ୍ ବଢିଆ ଲାଗୁଚି, ବହୁତ୍ ସେଟା ବହୁତୁ। ବହୁତ୍ ଉଞ୍ଚାର ତଳୁ ବହୁତ୍ ଉଞ୍ଚାରେ ସେ ଜାଗାଟା ଅଛି, ସେଇଥିପାଇଁ ସେଠି ଉପରୁ ଗଲେ ଲାଗିବ ଯେ ଯେମ୍ତି ଆପଣ ଆକାଶକୁ ଛୁଇଁଲେ, ଏ ସେଇଭଳିଆ ଲାଗେ।
ହଁ ବହୁତ୍ ହୁଁ-ହୁଁ-ହୁଁ ବହୁତ୍ ଭଲ। ଯୋଉମାନେ ଯୋଉ ଜାମ୍ମୁ କାଶ୍ମୀର ତାପରେ ସିକିମ୍ ଯୋଉମାନେ ଯାଇନାହାନ୍ତି ସେମାନେ ଆକ୍ଚୁଆଲି ତା ମାନେ ଫାଷ୍ଟ ଏସ୍‌ପିରେନ୍ସ ପାଇଁ ଦେଓମାଲି ଯିବା କଥା।
ହଁ ଦେଓମାଳି ଯିବା କଥା, ତାପରେ ଆଉ ଗୋଟେ ଦାରିଙ୍ଗବାଡି ମଧ୍ୟ ଅଛି।
ହଁ ଦାରିଙ୍ଗୀବାଡି, ହଁ ଦାରିଙ୍ଗବାଡି ବି ବହୁତ୍ ଭଲ ଜାଗା।
ଯୋଉଟାକୁ କୁହନ୍ତି ଆମ ଓଡିଶାର ଜାମ୍ମୁ କାଶ୍ମୀର୍।
ହଁ ସାର୍ ହଁ।
ସେଠି ବି ବହୁତ୍ ଶୀତଦିନେ ଶୀତଦିନେ ଲୋକମାନେ ବହୁତ୍ ସାରା ଲୋକମାନେ ଯାଆନ୍ତି ସେଠିକିି ପିକନିକ୍ ବନେଇବା ପାଇଁ ଆଉ ଆପଣଙ୍କର ଅଛି ବର ରବର୍ ଚାଷ ହଉଛି ସେଠି।
ଆଚ୍ଛା, ରବର୍ ଚାଷ ହଁ।
ହଁ ସେଠି ରବର୍ ଚାଷ ହଉଚି, ରବର୍ ବଗି ଅଛି, ସେଇଟା ବି ତ ଶୀତ ଦିନେ ଯିବେ ବହୁତ୍ ବଢିଆ ଲାଗିବ।
ହୁଁ, ଶୀତ ମା ଶୀତରେ ଗଲେ ତା ମାନେ କେତେଟା ପ୍ଲେସ୍ ତା ମାନେ ବହୁତ୍ ଭଲ ଲାଗେ। ବେଶୀ ଗରମ୍ ବି ଥାଏ ନା। ଥଣ୍ଡା-ଥଣ୍ଡା ଥାଏ, ହୁଁ ସେଟା ଠିକେ।
ଶୀତ ଦିନେ ତ ପିକନିକ୍ ଆରମ୍ଭ ହୁଏ ଆଉ, ସେଇ ଟାଇମ୍ ରେ ସମ
ହଁ ଏଇଯୋଉ ଡିସେମ୍ବର୍-ଡିସେମ୍ବର୍ ହେଇଗଲେ ଡିସେମ୍ବର୍, ଜାନୁଆରୀ ଏ ଦୁଇ ମାସ ତା ମାନେ ପରଫେକ୍ଟ ଟାଇମ୍ ତାମାନେ ପିକନିକ୍ ପାଇଁ।
ହଁ ଅକ୍ଟୋବର୍, ନଭେମ୍ବର୍, ଡିସେମ୍ବର୍, ଜାନୁଆରୀ ଚାରି ମାସ୍ ଚାରିମାସ୍ ଟିକେ ପିକନିକ୍ ଟାଇମ୍ ସେଇଟା ବେଶୀ ଯାଆନ୍ତି ପ୍ରାୟ ଲୋକମାନେ। ଆଉ ଆପଣଙ୍କ ଅଞ୍ଚଳରେ କଣ ସବୁ ଭଲ ଜାଗା ଅଛି ପିକନିକ ସ୍ପଟ୍?